ସା
ହଁ ମ୍ୟାଡ଼ାମ୍, କଣ କରୁଛ କି?
ମ୍ୟାଡ଼ାମ ବସିଥିଲି ମୁଁ।
ଆଜ୍ଞା ଆଜ୍ଞା। ଆଉ ଖାଇବା ପିଇବା ଆପଣଙ୍କ ସରିଲାଣି।
ଆଜ୍ଞା ମ୍ୟାଡାମ ସରିଲାଣି ଖାଇବା। ଆଃ
ମୁଁ ଆପଣଙ୍କୁ ସହିତ ଆଜି ଟିକେ ଗୋଟେ ଟପିକ୍ ଉପରେ କଥା ହେବି ବୋଲି ଆଜି ଫୋନ କରିଥିଲି।
ଆଜ୍ଞା କୁହନ୍ତୁ।
ନାରୀ ନିର୍ଯାତନା ଓ ସଶକ୍ତିକରଣ ବିଷୟରେ।
ଆଜ୍ଞା।
ଆପଣ ତ ଆଜିକାଲି ଦେଖିବାକୁ ପୋ ପାଉଥିବେ ଯେ ନାରୀ ନିର୍ଯ ନିଯତନା କେତେ ବଢିଗଲାଣି?
ବହୁତ ମ୍ୟାଡ଼ମ୍ ।
ଦିନକୁ ଦିନ ଲୋକ ଆପଣ ନ୍ୟୁଜ ରେ ବି ଦେଖିବାକୁ ପାଳୁ ପାଉଥିବେ ଯେ- କିମିତି ନାରୀ ମାନଙ୍କୁ ମାରି ଦଉଛନ୍ତି ଜଳି ଜାଳି ପୋଡି। ଆପଣ ଏଇଡାକୁ ଦେଖିବାକୁ ପାଉଥିବେ ଯେ ଆଜ୍ଞା। ଯୌତିକ ନିର୍ଯାତନା ବହୁତ ବଢ଼ୁଛନ୍ତି ଏମିତି କି। ମାରିବାକୁ ବି ପଛଉ ନାହାନ୍ତି ନିଜ ଯୌତୁକର ଲାଳସାକୁ ମେଣ୍ଟେଇବାକୁ। ପେଇ ଆଜିକାଲି ପୁଅ ଘର ଲୋକମାନେ ଆପଣ ଏମିତି ବି କେତେ ଥିବେ ପୋଶିପାରିବନି ଯଦି ତାଙ୍କୁ ଡିଭରସ୍ ଦେଇ ବାହା ବିନା କାରଣରେ।
ହୁଁ।
ଆଜିକାଲି ଦେଖିବାକୁ ପାଉଛେ। ତ ମୁଁ ଆଉ ଉପରେ ଆପଣଙ୍କୁ ପଚାରିବାକୁ ଚାହୁଁଛି। ସେ ନାରୀ ଜିନ୍ ନିର୍ଯାତନାର ପ୍ରମୁଖ କାରଣ କଣ ହେଇପାରେ?
ନାରୀ ନିର୍ଯାତନାର ପ୍ରମୁଖ କାରଣ ହଉଛି ଆମ ସମାଜ। ଆମ ସମାଜରେ ଗୋଟେ ଲୋକଙ୍କ ମନରେ ଅଛି ଯେ ମାନେ ନାରୀ ସିଏ କଣ କରିପାରିବ? ନାରୀ ଅବଳା, ନାରୀ ଦୁର୍ବଳା, ନାରୀ କିଛି କରିପାରିବ ନାହିଁ। ନାରୀ ହଉଛି, ସେ ଘର କଣରେ ରହିବ ବାସ୍‌ ତାର ଘର ସେ ସମସ୍ତଙ୍କ କଥା ବୁଝିବ ଚୁଲି ମୁଣ୍ଡକୁ ସେମାନେ ଭାବୁଚନ୍ତି ନାରୀ ଆଜିକ ଯୁଗ ଥିଲା ନାରୀକୁ କୌଣସି ଜିନଷରେ ସ୍କୋପ ମିଳୁନଥିଲା କିନ୍ତୁ ଆଜିର ନାରୀ ସିଏ ମାନେ ପ୍ରଧାନମନ୍ତ୍ରୀଠୁ ଆରମ୍ଭ କରି ମା ଆମ ଭାରତର ରାଷ୍ଟ୍ରପତି ଜଣେ ନାରୀ ଆମର ସବୁ ଯେ ଆଜିର ନାରୀଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଇକି ରହିଚି କିନ୍ତୁ ଆଜି ବି ଏତେ ହୀନ ମାନସିକତାର ଲୋକ ଅ ଅଛନ୍ତି ନାରୀକୁ ତୁଛ ବୋଲି ଭାବୁଚନ୍ତି ଆଉ ଏଇ ଇ ଏଇ କ୍ଷେତ୍ରରେ ମ୍ୟାଡାମ ମୁଁ କହିବି ଏଇ କ୍ଷେତ୍ରରେ ମାନେ ପ୍ରଥମେ ତ ସମାଜ ଦାୟୀ। କୋଉଠି ନା କୋଉଠି ଆମେ ନିଜେ ଦାର ନାରୀ ନିଜ ପାଇଁ ଦାୟୀ ହେଇଥାଏ। କାହିଁକି ଆମ୍ ସବୁବେଳେ ଡରିକି ଥାଉ ନିଜର ଅଧିକାର ଆମେ କୋଉଠି ସାବ୍ୟସ୍ତ କରିପାରୁନୁ। ନିଜେ ଆମେ ଶିକ୍ଷିତ ହେଇ ମଧ୍ୟ ଆମେ ସବୁ ମାନେ ଅନ୍ୟାୟକୁୁ ପ୍ରସୟ ଦେଉ କାଳେ ଆମ ନିଜର ବା ପା ମାଆଙ୍କର ସମ୍ମାନ ହାନି ହବ ବୋଲି ସେ ଜାଗାରେ ପୁରେଇବାଟା ଏଇଟା ହୋଉଚି ବୋହୁତ ବଡ ଖରାପ ଜିନିଷ କିନ୍ତୁ ଏ ନାରୀର ଜୀବନ ଗୋଟେ ଏମିତି ହେଇଥାଏ ତା ସପୋର୍ଟରେ କେହି ନଥାନ୍ତି। ତି ନା ନିଜ ପରିବାର ଥାଆନ୍ତି ନା ଯିଏ ବାହାଘର ଥାଏ ସିଏ ଥାନ୍ତି ନା ସମାଜରେ ଲୋକ ଥାଆନ୍ତି କେବଳ ଗୋଟେ ନାରୀ କେବଳ ଆଙ୍ଗୁଠି ଉଠେଇବା ସମସ୍ତେ ଜାଣିଥାନ୍ତି କିନ୍ତୁ ନାରୀ ସପୋଟରେ ଭୋଉ କମ ଲୋକ ବାହାରିବେ ସେଥିପାଇଁ ଆଜିକା ନାରୀମାନେ ଆଉ ଏମିତି ବି ଦିନ ହେଲାଣି ଆଉ ବାହାହବା ପାଇଁ ବି ପସନ୍ଦ କରୁନାହାନ୍ତି। ସିଙ୍ଗଲ ରହିବା ପାଇଁ ପସନ୍ଦ କରୁଚନ୍ତି। ଆଉ ନିଜ ଜୀବନରେ ବୋହୁତ ଆଗକୁ ଯାଇକି ଭଲ କେମତି ସକ୍ସେସଫୁଲ ହେଇକି ନିଜ ପରିବାର କଥା ଚିନ୍ତା କରୁଛନ୍ତି ମାନେ ଅଛନ୍ତି। କିନ୍ତୁ ଯୋଉ ମାନେ ମିଡିଲ କ୍ଲାସରେ ମିଡିଲ କ୍ଲାସର ଲୋକ ସେମାନେ ତ କରିପାରିବେନି ଯୋଉମାନେ ଏଇ କିଛି ନା ପା ଏ ମାନେ ଏଜୁକେଟେଡ ହେଇଥିବେ ପାଠ ସାଠ ପଢିଥିବେ କିନ୍ତୁ ପରିବାର ଆଉ ସମାଜକୁୁ ଡରିକି ସେମାନେ ବି ଚୁପ
ଯେହେତୁ ସେମାନେ ସ୍ୱାବଲମ୍ବୀ ନାହାନ୍ତି। ନ୍ତି ନିଜ ଗୋଡରେ ଠିଆଇନାହାନ୍ତି ତ ସେମାନେ ଭାବନ୍ତି ଯେ ମ୍ ଆମ ଏଇ ପଦ
ପ୍ରଥମତଃ ନାରୀକୁ ନିଜେ ସ୍ଵାବଲମ୍ବୀ ହେବା ଦରକାର ଆଜ କାଲିକା ଡେଟରେ ନିହାତି ଦରକାର। ନିହାତି ଦରକାର ମାନେ ଆମେ କହିବା ନାରୀର ଘର ଦିଇଟା ନା ଯିଏ ବାହା ଯେତେବେଳେ ହେଇଯିବ ଗୋଟେ ନାରୀ ତାକୁ କୁହାଯିବ ସେଇଟା ତୋ ଶାଶୁଘର ତୋ ବାପ ଘର କିନ୍ତୁ ଆଜିକା ନାରୀ ଏମି ଥିବା ଦରକାର ନିଜେ ନିଜ ପାଇଁ ଗୋଟେ ଘର ବନେଇବା ଦରକାରକ ଏବେ ତାଙ୍କୁ କେହି କହିପାରିବେନି ତୋ ଘର କୋଉଟା।
ହୁଁ ହୁଁ ଯେମିତି ଗୋଟେ ପୁରୁଷ ସ୍ୱାବଲମ୍ବୀ ହେଇ ପାରୁ ଯେ ସେମତି ଗୋଟେ ନାରୀକୁ ବି ଆଜିକାଲି ସ୍ଵାବଲମ୍ବୀ ହେବା ନିହାତି ଆବଶ୍ୟକ ଆଜ୍ଞା କାହିଁକିନା ଆମେ ଜାଣିଲି ସେଇ ଆମ ଭବିଷ୍ୟତରେ କଣ ହବ ଯୋଉ ସ୍ଵାମୀଟିକୁ ଆମେ ଧରିକି ରହୁଚେ ସେ ସଦା ବଞ୍ଚିତ ଥି ଥିବ ଆମକୁ ହାତ ଧରିକି କି ସେ ଆମ ସପକ୍ଷରେ ଠଆ ହବ ଆମେ ଏଇଟା ତ ଜାଣିନେ।
ଆମେ ଯୋଉ କୋହୁଚନ୍ତି ଲିଙ୍ଗ ପ୍ରଭେଦ କରନ୍ତି ସିଏ ପୁଅ ସିଏ ଝିଅ ସମ ଏଇ ସମାନତା ଟା ରହିବା ଦରକାର। କାହିଁକି ଆମେ ନିଜେ ହିଁ ପରିବାର ଭିତରେ ସବୁବେଳେ ଗୋଟେ ଯୋଉ ପୁରୁଷ ପ୍ରାଧାନ୍ୟ ସମାଜ ଆମର। ପୁରୁଷକୁ ସବୁବେଳେ ପ୍ରାଧାନ୍ୟ ପ୍ରଥମେ ଦିଆଯାଏ। ଗୋଟେ ନାରୀକୁ ପ୍ରାଧାନ୍ୟ ପଛରେ ଦିଆଯାଏ କିନ୍ତୁ
ଇକ୍ୱାଲିଟି ଆଉ ସମାନ ଯୋଉଟା ସମାନତା। ଇକ୍ଵାଲିଟି, ସମାନତା ଏକା ଜିନିଷ। ସେଇଟା ରହିଲେ ମ ସମାଜ ଯଦି ଚେଞ୍ଜ୍ ହୁଏ ଏଇ ସବୁ ଆଉ ହେଇପାରିବନି।
ଆପଣ ଆପଣଙ୍କୁ ଲାଗୁଛି ଯେ ଆଜିକାଲି ସମାନତା ମିଳିଲାଣି ନାରୀ ମାନଙ୍କୁ। ଯୋଉ ସମସ୍ତେ କହୁଛନ୍ତି ସରକାର ସମସ୍ତେ ଯେ ଆମେ ନାରୀ ପାଇଁ ଏତିକି ସବୁ କାଢିଚୁ, ରୁଲ୍ ରେଗୁଲେସନ କାଢିଛୁ। ଆମକୁ ତାକୁ ସମାନତା ଦଉଛୁ। ତାକୁ ଆମେ ସଂରକ୍ଷଣ ଦଉଚେ। ଆଜ୍ଞା। ଆଜି ବି ଆପଣ ଦେଖିବାକୁ ପାଉଥିବେ ଯେ, କୁହନ୍ତୁ ଆଜ୍ଞା।
ଯେମିତି ମହାତ୍ମା ଗାନ୍ଧୀ କହିଥିଲେ, ଭାରତ ସେବେ ସ୍ଵାଧୀନତା ହବ ଯେବେ ଗୋଟେ ନାରୀ ରା ରାତି ବାରଟାରେ ଏକା ରାସ୍ତାରେ ଚାଲିକି ଆସିପାରିବ। ଏକା ରାତି ରାତିରେ ବୁଲି ପାରିବ? ସେବେ ହିଁ ଭାରତ ସ୍ଵାଧୀନତା ହବ। କିନ୍ତୁ ନା, ନାରୀ, ଗୋଟେ ଆପଣ କେସ୍ ଦେଖିଥିବେ ଦିଲ୍ଲୀରେ ଗୋଟେ ଫାଷ୍ଟ୍ ଡେ ସ୍କୁଲରେ ଥିଲା, ଗୋଟେ ଛୋଟ ଝିଅ ତିନି ବର୍ଷର। ଫାଷ୍ଟ୍ ଡେ ସ୍କୁଲରେ ତା ଟି ଚର୍ ତାକୁ ରେଫ୍ କରିଦେଇଚନ୍ତି। ମାନେ ଭବିଷ୍ୟତ ଏତେ ଆମ ପରିବେଶ କଳୁଷିତ ହେଇଗଲାଣି, ମାନେ କାହା କୁ ଭରସା କରିହବନି।
ଆପଣ ଦେଖୁଥିବେ ଯେ ସମସ୍ତେ କହୁଛନ୍ତି, ଯେ ନାରୀ ମାନଙ୍କର ବସ୍ତ୍ରଉ ଯେତେବେଳେ ଗୋଟେ ନାରୀର ବଳାତ୍କାର ହଉଛି ବହୁତ ଲୋକ କହୁଛନ୍ତି ଯେ, ସେ ନାରୀ ତାର ଚରିତ୍ର ଖରାପ୍। ସେ ଛୋଟ ଡ୍ରେସ ପିନ୍ଧିଥିବାରୁ ବଳାତ୍କାର ହଉଛି କିନ୍ତୁ ଆପଣ ତ ଦେଖୁଥିବେ ଗୋଟେ ଛଅ ମାସ ଶିଶୁକୁ ବି ଛାଡୁ ନାହାନ୍ତି, ଯେତେବେଳେ ତା ଅଙ୍ଗ ବିକାଶ ବି ଠିକ୍ ରେ ହେଇନଥିବ। ସେତେବେଳେ ଯେତେବେଳେ ବଳାତ୍କାର କରୁଚନ୍ତି ତ ସେତେବେଳେ ଆମେ କଣ କହିପାରିବା। ଯେ ସେ ଛୋଟ ଡ୍ରେସ୍ ପି-ପିନ୍ଧୁଥିଲା ସେଥିପାଇଁ ତାର ବଳାକାର ହେଲା। ଆପଣ କଥାଟା ମତେ କୁହନ୍ତୁ। ତ ଆମର ଯୋଉ, ପୁରୁ ସଂକୁଚିତ ମାନସିକତା ଯୋଉ ସମାଜର ନାରୀ ପ୍ରତି ତାକୁ ଆମେ କେବେ ବଦଳେଇ ହିଁ ପାରିବା ନାହିଁ। ନାରୀ ସବୁବେଳେ ପୀଡିତ। ଆପଣ ଜାଣିଥିବେ ଯେ ଆଗରୁ ଓ ସତୀ ଦାହ ପ୍ରଥା ଥିଲା। ଯୋଉଥିରେ ସ୍ଵାମୀ ମରିଗଲେ ନାରୀକୁ ବି ପୋଡିକି ତାକୁ ମାରି ଦଉଥିଲେ। ତାର ଶବ ସହିତ। ତାକୁ ଆମର ରବର୍ଟ କ୍ଲାଇଭ୍ କଣ କରିଥିଲେ। ତାକୁ ହଟେଇଥିଲେ। ରାଜା ରାଜମୋହନ ରାୟ ଯିଏ କି ଆମର ଥିଲେ ଜଣେ ଧର୍ମ ପ୍ରତିଷ୍ଠାତା। ସିଏ ବି ତାକୁ ୟାକୁ ହଟେଇଥିଲେ। ଆପଣ ଭାବନ୍ତୁ। ସେତେବେଳଠୁ ହିଁ ନାାରୀ ଉପରେ ନିର୍ଯାତନା ଆରମ୍ଭ ହେଇ ଗଲାଣି ତ ଏଇଟା କୌଣସି ନୂଆ ଜିନିଷ ନୁହେଁ କିନ୍ତୁ ସଚେତନତା ଅଭାବ ଯୋଗୁ ଆଜି ବି ଏଇ ଜିନିଷ ବଢି ବଢି ଚାଲିଛି। ଆଉ ଯୋଉ ଯୌତୁକ ନିର୍ଯାତନା ବାହାଘର ପରେ ଯୋଉ ନିର୍ଯାତନା ସେଇଟା ବଢିବାରେ ଲାଗିଚି। ଆପଣ ଦେଖୁଥିବେ ଯେ ବାହାଘର ଆଗରୁ ପୁଅ ଘର ଲୋକ ହରିକା ଗୋଟେ ଝିଅକୁ, ହଁ, ଆମେ ତାକୁ ଝିଅ କରି ରଖିବୁ। ସେ ଆମର ବୋହୂ ନୁହେଁ, ଆମେ ତାକୁ ଝିଅ କରି ରଖିବୁ। ତାକୁ ପାଠ ପଢ଼ିବୁ, ତାକୁ ଚାକିରି କରିବୁ ବୋଲି କୁହନ୍ତି। କିନ୍ତୁ, ବାହାଘର ପରେ ସେମାନଙ୍କ ସବୁ ଜିନିଷ ମିଥ୍ୟା ପ୍ରତିଶ୍ରୁତି ଭାବରେ ପରିଣତ ହେଇଯାଏ। ସେ ବୋହୂ କୁ ଛୋଟ ଛୋଟ କଥାରୁ ଗାଳି ଦେଇକି ତାକୁ ଟଣ୍ଟ ମାରିକି ତାର ମାନସିକ ସ୍ଥିତିକୁ ଖରାପ କରିବା ସହିତ ତାର ଯୋଉ ସ୍ଵାଧୀନତାକୁୁ ବି ତା ମାନେ ଛଡେଇ ଦିଅନ୍ତି। ଏମିତି କିି ସେ କଣ ଖାଇବ, ପିନ୍ଧିବ, ବୁଲିବ ଏ ସ୍ଵାଧୀନତା ବି ତା ପାଖରେ ନଥାଏ। ଆମେ ଯେତେବେଳେ ନାରୀକୁ ବଢ଼େଇବା କୁ ଆଗକୁ ବଢିବାକୁ ଚେଷ ଚେଷ୍ଟା କରୁଛୁ। ଆମେ ଦେଖିବା କଥା, ପ୍ରତି ଘରରେ ନାରୀକୁ କେମିତି ବ୍ୟବହାର କରାଯାଉଛି। ସେ ନାରୀ, ସେ ଘରେ ନାରୀଟି
ଶାଶୁ ଘର ଲୋକ ଏମିତି ହେ ଥାନ୍ତି ବୋହୂକୁ ସବୁ ନିୟମ ନୀତି ଶିଖେଇବେ। ନିଜ ଝିଅ କୁ ସବୁ ପ୍ରାଧାନ୍ୟ ଦେଉଥିବେ।
ଆଜ୍ଞା, ଆଜ୍ଞା, ଆମେ କହିପାରିବା ଯେ, ବାହାଘର ପରେ ଗୋଟେ ବିବାହି ହିତ ଝିଅର ଘରରେ ଦଖଲ ଅନ୍ଦାଜ କରିବା ବି ଗୋଟେ କାରଣ, ମୁଖ୍ୟ କାରଣ ଏଇ ତା ନଣନ୍ଦ ମାନଙ୍କର ଯଉ ବ୍ୟବହାର, ଯଉ ଦଖଲ ଅନ୍ଦାଜି, ସେଇଟା ବି ଗୋଟେ ମୁଖ୍ୟ କାରଣ ହେଇଥାଏ। ଆପଣ ଦେଖ ଦେଖିବାକୁ ପାରୁଥିବେ, ଘର ଭିତରେ ଅଶାନ୍ତି ସୃଷ୍ଟି ହେବାର।
ବହୁତ, ତମେ ନିୟୁଜ ଖୋଲିଲେ ଡେଲି ନିୟୁଜ
ହୁଁ, ଆପଣ ଦେଖୁ ଥିବେ ଗୋଟେ ଶିକ୍ଷିତ ପରିବାର ହଉ, କି କିମ୍ବା ଗୋଟେ ଅଶିକ୍ଷିତ ପରିବାର ହଉ ବୋହୂ ପ୍ରତି ତାଙ୍କର ନିର୍ଯାତନା କେବେ ବି କମ୍ ହେଇ ନଥାଏ। ସେମାନେ ସେ ସବୁବେଳେ ଚାହାନ୍ତି, ସେ ବହୂଟି ତାଙ୍କ ଦ୍ଵାରା ପୀଡ଼ିତ ହେଇକି ରହିଥାଉ, କିନ୍ତୁ ଏ ମାନସିକତାକୁ ଆମେ ଚେଞ୍ଜ କରିବା କେମିତି, ଆପଣ ମତେ କୁହନ୍ତୁ।
ଓ,
ହୁଁ-ଉ-ଉ।
ଆଜ୍ଞା, ଆଜ୍ଞା, ମୁଁ ତୁ କୁହେ ଯେ, ପ୍ରତି ଜିନିଷ ଆମ ଘରଠୁ ଆରମ୍ଭ ହବା ଦରକାର। ହୁଁ।
ଆମେ
ହାଲୋ, ହାଲୋ। ଆଜ୍ଞା ହଁ, କଣ କହିଲେ?
ହୁଁଁ।
ହଉ,
ହୁଁ।
ଶୁଇଛ? ନାରୀ ଯଦି ନିଜେ ନିଜ ପାଇଁ ଠିଆ ହବ ତାହେଲେ କୌଣସି ସ କେହି ବି ତାକୁ ଅଟକେଇ
ଆଜ୍ଞା, ସେଥିପାଇଁ ଗୋଟେ ନାରୀକୁ ସ୍ଵାବଲମ୍ବୀ ହେବା ନିହାତି ଦରକାର ମୁଁ ଆପଣଙ୍କୁ ଏଇଟା କହିବି।
ସେ ପାଠ ପଢନ୍ତୁ, ଆଜିିକାଲି ବି ବହୁତ ମାନେ ଟ୍ରେନିଂ ଅଛି ବହୁତ ଉପାୟ ବି ଅଛି, ନିଜେ ଇନ୍ କମ୍ କରିବା ପାଇଁ ନିଜେ ସ୍ୱାବଲମ୍ବୀ ହେବା ପାଇଁ ଯେ ସମସ୍ତେ ତ ହାଇଅର ଏଜୁକସନ ନେଇ ପାରିବେନି, ଯେଉଁମାନେ କମ ପାଠ ପଢିଛନ୍ତି ସେମାନେ କେମି
ଯେ ଘରେ ଘରେ ବି ଛୋଟ ଛୋଟ ବ୍ୟବସାୟ କରି ବି ସେମାନେ ସୁଅବଲମ୍ବୀ ହେଇପାରି ଯେମିତି ଏମିତିକି ଛୋଟ ଶାଢୀ ଦୋକାନ ହଉ, କିମ୍ବା ଛୋଟ କୌଣସି ବି ଦୋକାନ ଦେଇକି କି ସଉଦା ଦୋକାନ ହଉ, ସା ଡି ଦୋକାନ ହଉ କି ନିଜେ ପ୍ଲେଟଛପ ଦେଇକି ବି ନିଜେ ସ୍ୱାବଲମ୍ବୀ, ଆଜ୍ଞା
କିଛି ବି କାମ କରିକି ନିଜେ ପାଞ୍ଚ ପଇସା ଇନକମ୍ କରିବା ନିହାତି ଦରକାର। ଦ ଆଜିକା ଦୁନିଆରେ ସେବେ ଯାଇକି ଆମ ହଁ।
ମୁଁ ଏଇଆ ହିଁ କହିବି ଆପଣଙ୍କୁ, କି ଆପଣ ସଚେତନ ହୁଅନ୍ତୁ। ଆପଣଙ୍କ ଆଖ ପାାଖରେ ଯେତିକି ପରିବେଶ ଲୋକ ଅଛନ୍ତି ତାଙ୍କୁ ବି ସଚେତନତା କରାନ୍ତୁ, ଏଇ ପ୍ରତ୍ୟାୟ ପାଇଁ। ମାଡାମ, ମତେ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ ମ୍ୟାଡ଼ାମ ହୁଁ